ଲୋ ମତେ କଣ ଇଏ କଣ କିରେ?
କଅଣ?
ମୁଁ ତୋ ସହିତ କଥା ହଉଛି? ଦେଖଉଛି ସ ମାନେ ଦଶ ସେକେ କେଣ୍ଡ ହେଇଚି କିନ୍ତୁ ସାମ୍ନାରେ ଦେଖଉଚି ସ୍ଵତୀ ଶିକ୍ଷା ମହା ମାନ୍ସିଂ କିଏ ଗୋଟେ ଦଶ ମିନିଟ ପଇଁଚାଳିଶ୍ ସେକେଣ୍ଡ ଚାଲିଚି।କଣ କରିବି କହିଲୁ?
ସେିଏ କଣ ଗୋଟେ ବୋଧେ ଗ୍ଲିଚ୍ ହଉଛି କି କଣ ଆଉ
ହଉ ଛାଡ ତୁ ଟିକେ ଦଶ ହେଲେ ମତେ ନିଜେ ନିଜେ କହିଦେଵୁ ତ ଏବେ ବାସ୍ ମୋତେ ଏଠି ସୋ କରୁନି
ଗୋଟେ ଥର ମାନେ ରାଜଶ୍ରୀ ସହିତ କଥା ହଉଥିଲି ବି ଏମତି ହେଇଥିଲା, ମାନେ କଣ କହିଲୁ ଆପେ ଅପେ ମାନେ ଆମେ ଜଷ୍ଟ କଲ ଷ୍ଟାର୍ଟ କରିଛୁ ମାନେ ଜିରୋରୁ ସା ଷ୍ଟାର୍ଟ ହବ ନାଁ ନାଁଇ ଜିରୋ ମିନି ମିନିଟ୍ ସେକ୍ ସେକେଣ୍ଡ ରୁ ଷ୍ଟାର୍ଟ ହବ ତାର ଦଶ ମିନିଟ୍ କରିକି ସେକଣ୍ଡ ରୁ ଅ
ସେମତି୍ ଏଁ ହଉଛି ଛାଡ
ହ ମୁଁ ଏଇଠି ବସି ଥିଲି ରାଜଶ୍ରୀ କହୁଥିଲା ମତେ କଲ କରିବ କଣ କଥା ଥିଲା ତାର ତ ସେଥିପାଇଁ କଲ୍ କରିଥାନ୍ତା ତାପରେ ମୁଁ କହିଲି ମୋର ବାଲାନ୍ସ ନାଇଁ ତ ମତେ କଲ୍ କରିବାକୁ ହେଇଥିଲେ ତ ନେଟୱାର୍କ ଇସୁ ହବ। କାଳେ କହିକି ତା ସ କଥା ହେଲିଣିି ତାପରେ ଦେଖିଲା ବେକୁ ଛୁତ କଲ କରିଦେଲୁ ମାନେ ତାପରେ ସିଏ ମତେ କହିଥିଲା ଛଅଟା ଦଶ ରେ କଲ୍ କରିବାକୁ ବଟ ତାହା ସିଏ ଆଉ ଜଣ କଥା ହତା କଣ ତାର ସେଇ ନେଟାର୍କ କିସୁ ହେଲା ତ କଟିଗଲା ମୁଁ କହିଲ ହଉ କରିନଥା ତାପରେ ଏ ଚାଲିଛି ଆଉ।
ଆଛା ଆଉ ଅଛି ଗା
ଓମ ହଁ ହଁ ସାରେ ତ ଓ ଆରେ ସେଇଟାଇପରେ ତ କିଛି ନାହିଁ ଯେ ତାହେଲେ ଦଶଟାାରୁ ପାଞ୍ଚଟା ଯିବୁ ଛାଡିବୁ ମୁଁ କମ୍ପ୍ୟୁଟରୁ ଛାଣିବାର ତ ମାନେ ନିଜ ନଉଛି ଏଇ ସବୁ ମାନେ ଆଚୁ ସେଇ ଟାଇରୋନେ ମୁଁ କହିଲି। କହ ତ କ୍ଲାସ ରେ ବି ତ ସେଇଆକୁ ପଢା ହଉଛି କୁଆଡେ ଏସ ଆଉ କଣ ଯିବି ଏତେ ବାଟ ହେଇଯାଉଛି। ଭାଲିଆ ଲାଗୁଚ ଏ ଯାତ୍ରା କରିକି ଗଲିଣିି ଅଧା ଦିନ ଯାଉଥିଲି ଅଧା ଦିନ ଯାଉନଥିଲଥିଲେ ଏମିତି ହେି ପୁରା ମନ କରଲି ମୁଁ କିଲି ଏମିତି ଯାଇକି ବି ପଇସା ସାରିକିା ଆ କଣ କି ତା ଗଲିି ଆଉ।
ମୁଁ ଏଇ ଖାଲି ଯୋଉ ଭୁଲି ଏକ ଯୋଉଦିନ ପଳଏ ସେଇ ଯୋଉ ଆମେ ବୁଲିିକି ଆସୁ ଚଟ ମାସ ସେକା ତାପରେ ଘରକୁ ଆସିକି ିାବରେ କମ୍ପ୍ୟୁଟର ଯିବାକୁ ଲାଗି ସେଇଠି ଶୋଇପଡେ ସିଏ ଏ ସି ଲଗେଇ ଦଉଛନ୍ତି ସିଏ ଯୋଉ ରେଟ ର ମତେ ନିଦ ଲାଗୁଛି।
ଏ ଭାଇ ସିଏ ପୁଣି ଏବେ ଖୁସି ଲଗେଇ ଦେଇେଇ ଆଗରୁ ତ ଗରମ ମୁଁ କହିବି ମୁଁ ଘରକୁ ଯିବି ଯୋଉ ଥିଓରିୀ କ୍ଲାସ ଥିବ ଗୋଟେ ଖୁସି ଲାଗିବ ଯେ ଏସିରେ ରେ ଟିକେ ବସିବ ଏବେ ବେଶି ଲଗେଇ ଦେଇେଇଛନ୍ତି ମୁଁ କ ଖାଉଥିଲି ସେଇଠି ଜଣେ ଭାଇଟେ ଯାଉଥିଲା ନା ଆଗରୁ ଲଗେଇନଥିଲଥିଲେ। ଥିଲେ ତ ସେ ଆମେ ଯଦି ଆଉ ସବୁ ମିଶିକି ସେ ଭାଇ ଏବେ ଦିନେ ମାନେ ସିଏ ଭାଇ କଣ କେମିତି କହିଲୁ କନେକ୍ସନ ମାନେ ସେ ଆଗରୁ ଆମ କମ୍ପ୍ୟୁଟର ରେ ପଢୁଥିଲେ ହେଲା। ମୁଁ ସବୁବେଳେ ରାଜଶ୍ରୀ ର ସ୍ଟାଟସ ଷ୍ଟୋରି ଏମିତି ଦିଏ ଯେତେବେଳେ ସେ ଦେଖିଛନ୍ତି। ଦେଖିଲା ଆଳକୁ ସିଏ ଭାଇ ରାଜେଶ ମାନ ତାଙ୍କର ସବୁ ଗୋଟିଏ ଘର ପାଖାପାଖି ତାଙ୍କର ଘର ଟା ତ ସେ ଏମିତି ହେଇ କି ମାନେ କଣ ସିଏ ହଉଛି ଟିକେ ରାଜଶ୍ରୀ ଉପରେ ସେଇ ବିଷୟରେ ପ୍ରସ୍ତାବ ଆଣିଥିଲେ ହେଲା।
ହଁ,
ତ ମୁଁ ତାକୁ ପରେ ସେ ପ୍ରସ୍ତାବ କୁ ମନା କରିଦେଲି। ହେଲା ତ ସେଇ ମାନେ କାଲି ହିଁ ଏଇଟା କାଲିକାର କଥା ହିଁ କାଲି ହିଁ ପ୍ରସ୍ତାବ ଆଣିଥିଲେ ରାଜଶ୍ରୀକୁ ନେଇକି ମୁଁ ମନା କରିଦେଲି କଣ ମାନ ପାଗଳ ଭଳିଆ ଗପୁଥିଲେ ତ ଏବେ ଦିନ ମାନେ କଲ କରିଦେଲେ କହୁଛନ୍ତି ମୁଁ ଭୁଲରେ ଆଜି ପର୍ଯ୍ୟନ୍ତ ଯିବାର ନାହିଁ ମାନେ ହେଇଗଲାଣି କେତେ ଦିନ ହେଲାଣି କେତେ ଦିନ ହେ କେତେ ମୁଁ ଲାଷ୍ଟ ଦୁଇ ହଜାର ପଚିଶ ସେପ୍ଟେମ୍ବର ଅକ୍ଟୋବର ରୁ ଛାଡିଲେଣି ତାଙ୍କର ଏବେ ଯାଇ କେବେ କଲ୍ ଲାଗୁନଥିଲା ତାଙ୍କର କାଲି ମାନେ ଏବେ ଦିନେ କଲ୍ ଲାଗିଗଲା କଲ୍ ଲାଗିଗଲା ଯେମିତି କଣ କଲେ ଭୁଲରେ କଲ୍ ଲାଗିଗଲା କି ସେ ଗପୁଥିଲେ ଗପୁଥିଲେ ଯଉ ଏମତି ଏମତି କରିକି ସେ ମତେ ଏବେ ହ୍ଵାଟସପ ରେ ବି ମେସେଜ କରନ୍ତି ସେ ସେ କହୁଥିଲେ କି ତାଙ୍କର ମାନେ କମ୍ପ୍ୟୁଟର କ୍ଲାସ ବିଷୟରେ କହୁଥିଲେ ଏ ସେ ଲାଗି ଯାଇଛି ଇଏ ସିଏ ତାପରେ ସିଏ ଯଦି ଜବ କରନ୍ତି ତା ସେଥିପାଇଁ ଜବ୍ କରନ୍ତି ତ ସେଥିପାଇଁ କଣ ଗୋଟେ ଏମିତି ଦରକାର ଥିଲା ବିକା ସେ କମ୍ପ୍ୟୁଟର କ୍ଲାସ ଯାଉଥିଲା ସେ ବିଷୟରେ ଏମତି କହୁଥିଲା ଆଉ
ଓ, ହାଇ ତୁ ବି ଏପଟେ ଏି ଲାଗିଛି ଆଉ।
ହଁ ତ ଆମର ମାନେ କଣ କହିଲୁ ମାନେ ଏକା ସାଙ୍ଗେ ପାଇଲ ତୋର ପଳଉଛ ତ ପ୍ରାପ୍ତି ବି ଆସୁଛି ନା ତ ମାନେ ବେଶୀ ମାନେ ବେଶୀ ଟିକେ ଲାଗୁନି ଏକା ସାଙ୍ଗେ ଯାଉଛ ନା ଆଉ ମତେ ପଟେ ସାଇ ମନ୍ଦିରରୁ ଭାଇ ଏକୁଡିଆ ମୋର ମେନ୍ ବାବା କା ନଥିବେ ମତେ ବ ସଧରିକି ଯିବାକୁ ପଡ ସୋ ମୋର ଦରକାର ନାହିଁ ଏ
ତୁ ତ ଯୋଉ ଯୋଉ ଯାଇଏ ଏଇଠି ଥିଲୁ ସେତିକି ତ ସୋଦିଥାନ୍ତୁ ନା
ସେତିକି ମାନେ ପୁର ଟା ମାନେ କୋ ଟା ପୁର ସାରକିେଟାନେ ମୁଁ ଜାଣିଦେଲି ମାନେ ମୁଁ ସାରାଇଁ ମୁଁ ଜାଣିଦେଲି କି ଯେ ମୁଁ ନୁହଁ ମାନେ ନୁହଁ ମାନେ ମତେ ଏମିତି ବସ ରେ ଏକୁଟିଆ ଯିବା ଆସିବା ପଣି ଏତେ ରାତିରେ ଏବେ ସେଟା ଏମିତି ହେଇଯାଉଛି ମେନ ଆମ େ ଜମା ଏପଟ ଏରିଆରେ ଅର୍ଟ ମିଳିବା ବହୁତ କଷ୍ଟ କଷ୍ଟ ହେଲା ମାନେ ମାନେ ଆଜି କି ହଇରାଣ ହେଇଛି ମୋ ଜୀବନରେ ସେ ହିଲ ପିନ୍ଧିକି ମୁଁ ଯିବି କଲେଜ ମାନେ ବିଶ୍ଵାସ କର ଜୀବନ ଛାଡି ଯାଇଛି ଅଟୋ ଗୋଟେ ରଖ ଦେଖିଲାନି ସାଇ ମନ୍ଦିର ଯାଇଏ ବସ ଛାଡିଦେଲା ଭାଇ ମୁଁ ଯୋଉ କଷ୍ଟରେ ଆସୁଛି ମୁଁ ବି ଜାଣି
ତୁ କ ବସ୍ାରେ ମିରିବନ ନି
କଣ?
ତ ପାସ୍ତା ବି ନ ମଙ୍ଗିଲି
ଆରେ ଫ ମାନେ ମୁଁ ଏତେ ହ ଏତେ ବ କେବେ ପନ୍ଧି କେବେ ଲାଇରେ କେବେନ୍ଧ ନଥିଲେ।
ଓହୋ ା ଲାଗିବ ତାପରେ ତ ଯି ପିନ୍ଧା ପିଧିିବୁ ସେ କଫର୍ଟେବଲ ହେଇିବ
ହଁ ସେ ପିନ୍ଧା ପିନ୍ଧି କଲେ କମ୍ଫର୍ଟେବୁଲ ମୁଁ ଏମିତି କେବେ ମୋର ସବୁବେଳେ ହାୁ ଆ ମ ସୁୁବେ ମୋର ଗୋଟେ ଏମିତି କଣ ତାକୁ କେିତି ପିନ୍ଧ ମୁଁାଣିଛି ଚପଲ ଭଳିଆିକି ମତେ ଭାରି କଷ୍ଟ ମତେ ମାନେ ମାନେ ହସ ଭିତରେ ପରେ ବି ଗରମ ହେଇଯାଏ। ହ। ହୋର ଭାଇ ମୋର ଆଜି ଯୋଉ ଅବସ୍ଥା ହେଇଛି ମୁଁ କହିଲି ଆଉ ଯିବନେ କହିବ ଯଦି ଭାବୁ ମୁଁ ଗୋଟେ ଟାଇରେ ଭାବିଲି ମାନେ ଯାହାେଲେ ବି ଗୋଟେ କିଲୋମିଟର ପାଖାପାଖି ଆମର ଏଇଠୁ ସାଇ ମନ୍ଦିର ଟା ଗୋଟେ କିଲୋମିଟର ନବା ଦେବା। ଆଠଶହ ନଅଶହ ମିଟର ତ ହବ । କେତେ ବାତ୍ ହେଲାନି ମୁଁ କହିଲି କି ଲୋକ କ ଦେଖିଲେ ଆଉ ହସୁଥାନ୍ତୁ ଯେ ମୁଁ ଗୋଟେ କାମ କରୁଛି ଖାଲି ପତରେ ଚାଲିକି ଯିବି। ଏତେ ମୋ ଗୋଡ ପେନ୍ ହେଲା ମୋ ମାମା ଯାହା ସ ଉ ଗ ଲାଗି ଯେ ମାନେ ହିଲ ବି ପିନ୍ଧିଲେ ଫ ମାନେ ଅଣ୍ଟା ଫଣ୍ଟା ଉପରେ ପଡ଼ିବ ନା। ଟାଇ ଏତେ ବଡ ହେବ ଖଟାୁ କଁ କହିଲେ ତୁ ଏମତି ଯୋଉ ଯାଉଛୁ ଖରାରେ ଆସୁଛୁ ଚାଲିକି ତୋର ପରେ ଛାତି ଫାତି କଣ ହେଇଯିବ କ ମାନେ ତୁ ତାପରେ ଆଉ ମତେ ଏତେ ସୋଦିନା କଣ ମୁଁ ଆଉ କେବେ ପିନ୍ଧିବିନି ନା ମା ସେଇଥିପାଇଁକା ସେଇ ଟାଇରେ କଣ କହିଲୁ ମତେ ବହୁତ ଅସୁବିଧା ଏ କଆଟେ ମାନେ ଆଗରୁ ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ ଛୁଟି ହେଇଗଲେ କଟେ ବା ସେଇ ଟାଇମ ରେ ଆଣିଦେଇଥିଲୁ। ବବେ ହ ଏମି
ଏବେ ଟିକେ ବଏସ ଟା ଟିକେ ଏବେ ଲାଖି ବା
କିଛି ଫିସ୍ ନହିଁ କେତେବେଳେ ଇଛାଛି ଆସିଲା ଟାଇ ରେ ହ ହଁ।
ହୁଁ ହୁଁ ଆଚ୍ଛା। ସେ ହଲୋଟ ବେନ୍ଦୁ ଏତବେ ବୁଲ କୁ ିବ କେ କେନ୍ତବ କଲେଜ ପାଇଁଛି ମୁଁ ସେ ଯୋଉ କେବଳ ପୁୀ
ରହ ରହ ତୁ ରହିଲୁ ତୁ ର ତୁ ମତେ ମୋ ବୟସ ଶୁଭୁଝ ନା ନହିଁ। ଫୁଲ୍ ପୁରା କ୍ଲିୟର ଶୁଭୁଛି ।
ହ୍ୟାଲୋ। ହଁ ପୁରା କ୍ଳିଅର
ସ୍ଵର ଟିକେ ଲାଖୁଛି ତ ମୁଁ ଯାହା କହିବି ଶୁଣ ତ ମୁଁ କହୁଥିଲି ଯେ କଲେଜ ତୁ ସେ ଯଉ ପନ୍ଧୁି କହିଁନା ମୁଁ ଆଉ ପାଇ ଯୋଉୁ ତୋ ହୁନରେ ଛୋଟା ହ ମାନେ ଟିକେ ତ ସେଇ ହିଲ ଗୁଡା ଟିକେ ଫ ପିନ୍ଧିବା କଷ୍ଟ ହ କିନ୍ତୁ ପିନ୍ଧି ପନ୍ଧି ହେଇାନ ତ ଚଳି ଯାଉଛି କିନ୍ତୁ ତୋର ସେ ଯୋଉ ହିଲ ଟା ସେଇଟା ତ ଭୁଲ ଫୁଲ ଡେ କଲେଜରେେ
ମୁଁ ତ ସେଇଟା ଗୋଟେ ଭୁଲ କରିଦେଲି ଆଉ
ହୁଁ ପୁଣି ଆମର କ୍ଲାସ ତଳେ ହଉନି ଉପରେ ହଉଛି ଶିଡି ଚଢ ପୁଣି ଆମେ ପ୍ରତିଟି କ୍ଲାସରେ ବାହାରକୁ ଆସିବାର ଆମର ଯୋଉ ଟିକେ ଦୋଷ ସେଥିପାଇଁ ଯାଇକି ହଁ ବସି ପଡିିଥାନ୍ତେ ଆମେ ତିନି ଘଣ୍ଟା ସେଇଟା ଗୋଟେ କଥା ଆମେ ଉଠୁଛେ ନା ଏଥର ପୁଣି ଆପଣ ଶୁଣୁଛନ୍ତି ମୋ କଥାବାର୍ତ୍ତା ଆଉ ରିଷି କହୁଥିଲା କଣ ତୁ, ତୁ କଣଟେ କରୁଛୁ ବୋଲି କଣଟେ କାର୍ଯ୍ୟ ଆପଣ କରୁଛନ୍ତି ବୋଲି ମୁଁ ଶୁଣିବାକୁ ପାଇଲି।
ଆପଣଙ୍କର ବୟସିକ ମତେ କଣ--? କିଛି ଶୁଭୁ ନାହିଁ। ତ ମୁଁ ହିଁ କହିଦଉଛି ରିଷି ମତେ କଣ କହୁଥିଲା, ରିଷି ମତେ କହୁଥିଲା କି ରିଷି କହିଲା କି? ମତେ କିଛି ବି ତୋ ଭଏସ ଶୁଭୁନି ହେଲା ଶୁଣ -ରିଷି ମତେ କହୁଥିଲା କି---? କି କଣ ସ୍ନେହା ହଉଛନ୍ତି ବଟନୀ ଟିଚର ଆଉ ସିଏମ ବିଜେପି କଲେଜରେ ବଟନୀ ପଢଉଛନ୍ତି ମୁଁ କହିଲି କି ହଁ ହଁ ତାପରେ ମତେ କହିଲେ କି ଆପଣ ବି କଣ ବଟନୀ ଟିଚର, ମୁଁ କହିଲି କି ହଁ, ତାପରେ କହିଲେ କି- ରାଜଶ୍ରୀ ମ୍ୟାଡାମ କଣ କେମିଷ୍ଟି ଟିଚର, ମୁ କହିଲି କି ହଁ- ତାପରେ କହିଲେ କି ଆଉ ବଟନୀ ଟିଚର ଆପଣ---? ବଟନୀର ଲେକ୍ଚରାର ହେଲା ତାପରେ ମତେ କହିଲା କି ଆପଣ ଆଉ କଣ ଗୋଟେ ପଚାରିଲା ମତେ, ମୁଁ ମାନେ କଣ କରିବି ଜାଣିପାରୁନି, ମତେତୁ କହିଲୁ ଟିକେ
କୋଉ କାଯ୍ୟ କରୁଛି?
ବଟନୀ ଟିଚର ବା ଆମ କଲେଜରେ ଆରେ ତୁ ଆମ କଲେଜରେ ବଟନୀ ପଢଉଛୁ, ବଟନୀ ଆଉ ତୁ ହଉଛୁ ମୋ ସ୍ଵାମୀର ଭାଇ ବଡ ଭାଇର ସ୍ତ୍ରୀ ଏଇଟା ମୁଁ ମଧ୍ୟ ଜାଣିନଥିଲି, ଏଇଟା ମତେ ଋଷି କହିଲା
ହଁ ଆରେ ଆମର ମାନେ କିଛି ଗୋଟେ ଦୂର ଦୁର୍କା ରିଶତା ତୁମୋ ସାନ ଯାଆ
ହଁ ସେୟା ହିଁ ସେ ମତେ କହୁଥିଲା, ମୁ କହିଲି କି ଓ ଏମିତି କି, ମୁଁ ନିଜେ ଜାଣିନଥିଲି, ତୁ ମତେ ଜଣେଇଲୁ ବହୁତ ବହୁତ ଧନ୍ୟବାଦ । ତାପରେ ମୁଁ ଆମେ କଥା ହଉଥିଲୁ ପ୍ରିୟଦର୍ଶନୀରେ କଣ ଘାସ କାଟେ, ଆଉ ରାଜଶ୍ରୀ କଣ ଥଣ୍ଡା ଚାମଚରେ ମଶା ବାଡାଏ, ସେଇ ସବୁ କାମ ଗୁଡା କରେ, ସେ ପଇସା ତାକୁ ଭଲ ମିଳେ ପାଏଲ କ ତ ବହୁତ ଭଲ ପଇସା ମିଳେ ଆଉ ରାଜଶ୍ରୀ କ ବି ଭଲ ପଇସା ମିଳେ ଆଉ ତତେ ବି ତ ଭଲ ପଇସା ମିଳେ ମାନେ -ସେ ଘାସ କଟାଳି କାମରୁ, ମତେ ତୋ ଭଏସ ବିଲକୁଲ ଶୁୁଭୁନି, ତୁ ଶୁଣି ପାରୁଛୁ ନା ନାଇଁ ମତେ, ହାଲୋ ସ୍ନେହା ଅଡିିବଲ କଲ ଟା କାଟିବ ଯେମତି ଦଶ ମିନିଟ ହେଇଗଲା । ଓକେ ବାଏ।